ଜୟ ଜଗନ୍ନାଥ।
ମ୍ୟାମ ନମସ୍କାର। ଜୟ ଜଗନ୍ନାଥ। ଆଉ କଣ କରୁଛନ୍ତି ଏବେ?
ହଁ ସାରେ ବସିଛ। ଆପଣ?
ମୁଁ ଏବେ କାଇଁ ଭାତ ଖାଇକି ଆସିକି ଛାତ ଉପରେ ବସିଚି।
ଆଚ୍ଛା ଆଉ ମାନେ ଯୋଉ ନଗେଇଖିଆ କଣ କଣ ଥିଲା ଭାତ ସହିତ?
ଆଜ୍ଞା ଆଜି ଆମର ହେଇଥିଲା ଡାଲି ଆଉ ଯଉ ଆମର ଆଜ୍ଞା ଡାଲି ମାଛ ଆଜ୍ଞା ମୁଁ ଭାଜିଥିଲି ଆଯି ଯୋଉ କରାଣ୍ଡି ମାଛ ଆଜ୍ଞା ଯୋଉ ଛୋଟ ଛୋଟ କରାଣ୍ଡି ମାଛ ସେଇ ଆଜ୍ଞା ଆଜ୍ଞା ଆଉ ଯୋଉ ଆଜ୍ଞା ଚୁନାମାଛ ଆଉ ଯୋଉ ପଣସ ତରକାରୀ ଏଇ ଯୋଉ ମଞ୍ଜିର ଯଉ ତରକାରୀ ହୁଉ ଗୋଟେ ଜାଣିଥିବେ?
ଆଜ୍ଞା ଆଜ୍ଞା ପଣସ ମଞ୍ଜି, ପଣସ ମଞ୍ଜି।
ଆଜ୍ଞା ହଁ, ସେଇଟା ଆଜ୍ଞା ତରକାରୀ ହେଇଥିଲା।
ଆଜ୍ଞା ଛାତ ଉପରେ ବସିଛନ୍ତି ବର୍ଷା ହଉନି କି?
ଆଜ୍ଞା ନା ବର୍ଷା ଛାଡ଼ି ଯାଇଛି ଚାରିଟା ବେଳଠୁ।
ଆଜ୍ଞା ଆଜ୍ଞା।
ଆଜ୍ଞା! ଆଉ ଆପଣ ଖାଇଲେ ନା ଖାଇନାହାନ୍ତି?
ନାଇଁ ସାର୍ ମୁଁ ସନ୍ଧ୍ୟା ବେଳେ ଖାଇଥିଲି ସିଙ୍ଗଡ଼ା ଖାଲି ଖାଇଥିଲି ବାପା ଆଣିଥିଲେ ମାର୍କେଟ ଯାଇଥିଲେ। ଆଉ ଖାଇନି ମମି ଖାଇବା ବନଉଛନ୍ତି ଖାଇବୁ ଆଉ।
ଆଜ୍ଞା କଣ କଣ ସବୁ ହେଇଛି ଆପଣଙ୍କ ଘରେ?
ଆଜି ମମି ତଡ଼କା ବନେଇଛନ୍ତି।
ଆଜ୍ଞା ଆଉ ରୁଟି ଖାଆନ୍ତି ବୋଧେ ଆପଣ?
ହଁ ରୁଟି ଖାଇଦିଏ କେତେବେଳେ ଭାତ ବି ଖାଇଦିଏ ସେମିତି ନାଇଁ ମୋର ଯାହା ହେଲେ ବି ଚଳିବ କେତେବେଳେ ପିଠା ବି ଥାଏ ପି ଠା ବି ଖାଇଦିଏ ତ କେତେବେଳେ ରାତିରେ ମ୍ୟାଗି ବନେଇକି ବି ଖାଇକି ସୋଇପଡେ଼।
ଆଜ୍ଞା ତରକାରୀ ଟା ତ ତଡ଼କା ଟା କିନ୍ତୁ ଯୋଉ ରୁଟି ସହିତ ଭଲ ଲାଗେ।
ହଁ ରୁଟି ସହିତ ତଡକା ଟା ଭଲ ଲାଗେ ସାଧା ତଡ଼ କା ଭଲ ଲାଗେ ଅଣ୍ଡା ପକେଇକି ଅଣ୍ଡା ପକେଇକି ବି କରନ୍ତି ସେଇଟା ବି
ଆଜ୍ଞା ହଁ ଅଣ୍ଡା ଟା ବି ଭଲ ଲାଗେ।
ଆଜ୍ଞା!
ଆଉ ଆଜ୍ଞା ଆପଣଙ୍କ ଆଡ଼େ ହୋଲି କେମିତି କଣ ହୁଅନ୍ତି ହୁଏ ଟେ କହୁନାହାନ୍ତି?
ହୋଲି ଆମର ତ ଏଇଟା ଆମ ମେଲଣ ହୁଏ ରାଧା କୃଷ୍ଣ ଆସନ୍ତି ସବୁ ବିିଭାନ ସବୁ ଆଡୁ ଆସେ ଆମ ଧ ଧର୍ମଶାଳା ବିଭାନ ବି ଅଛି ଏଇଠି ଆସନ୍ତି ଆଉ ଫଗୁରେ ତ ରାଧାକୃଷ୍ଣ ପୁରା ବୁଡିକି ରୁହନ୍ତି। ଖେଳନ୍ତିି ରାଧା କୃଷ୍ଣ ତ ମେଲଣ ବି ହୁଏ। ଦୋକାନ ଫୋକାନ ପଡେ, ଆଉ ଖାଇବା ଜିନିଷ ପଡେ। ସବୁ ଲୋକମାନେ ଆସନ୍ତି ଠାକୁରଙ୍କୁ ଦର୍ଶନ କରିକି ଭୋଗ ପାଆନ୍ତି। ଏଇଆ ଆଉ ଆଉ ଆମ୍ବ ଯୋଉ ହୁଏ ଆମ୍ବ ରେ ଠାକୁରଙ୍କ ପାଖରେ ପଣା ଦିଆ ହୁଏ।
ଆଜ୍ଞା!
ଏମିତି ହୋଲି ଖେଳନ୍ତି ଆମର ଆଉ।
ଆଜ୍ଞା!
ଦୋଳ ପୂର୍ଣ୍ଣିମା ତ ଯୋଉଟା କୁହନ୍ତି ଆଉ ଦୋଳ ପୂର୍ଣ୍ଣିମାରେ ଠାକୁର ପୂଜା ପାଆନ୍ତିନି। କି ରାଧାକୄଷ୍ଣ ପୂଜା ପାନ୍ତି ଦୋଳ ପୂର୍ଣ୍ଣିମାରେ।
ଆଜ୍ଞା!
ଆଜ୍ଞା କେବେ ଆପଣ ହୋଲି ଖେଳୁଛନ୍ତି ମାନେ ମେଲଣ ଯାଇଛନ୍ତି?
ଆଜ୍ଞା ମେଲଣ କୁ ତ ଯାଇନି ଆମ ଗାଁରେ ଆଜ୍ଞା ଟିକେ ଛୋ ଟ ଛୋଟ ଆକାରେ ଆଜ୍ଞା ହୁଏ ଆମେ କରୁ ସବୁ ପିଲାମାନେ।
ଆଜ୍ଞା ନିଜେ ବନେଇ ବନାନ୍ତି ବିଭାନ ନା?
ଆ ଆଜ୍ଞା ଆମର ବିଭାନ ଫିଭାନ କିଛି ବନୁଅନ୍ତିନି ଆମେ ଗୋଟେ ଟ୍ରାକ୍ଟର ଆଣୁ ସେଠି ହଉଛି ଆଜ୍ଞା ପଣା ଆଗେ କରିଦଉ।
ଆଜ୍ଞା!
ଆଜ୍ଞା ପଣା କରିକି ଆଉ ରଙ୍ଗ ଆଣୁ ଆଜ୍ଞା ବସ୍ତେ ଖଣ୍ଡେ।
ହୁ ହୁଁଁ
ଆଜ୍ଞା ରଙ୍ଗ ଆଣିକି ଟାକ୍ଟର ଉପରେ ରଖିକି ଟାକ୍ଟର ଉପରେ ଯୋଉ ପଣା ଯିଏ ସବୁ ଆମେ ଯାଉ ରାସ୍ତା ମାନେ ସବୁ ଗାଁ ଗାଁ ବୁଲୁ ଆଜ୍ଞା। ବସ ବକ୍ସ ବଜେଇ ବଜେଇ ଆଜ୍ଞା। ଯାଉ ବଜେଇ ବଜେଇ ଆଜ୍ଞା ଯାଉ ବାଟରେ ଦେଖୁ ହୋଲି ମାରୁ ଆଉ ଆଡେ ପଣା ଦଉ।
ହୁଁ ହୁଁ ହୁଁ
ଆଜ୍ଞା ଆମ ଗାଁ ରେ ଏମିତି ହୁଏ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କର ଘରେ କଣ? କୁହନ୍ତୁ ମୁଁ କହିଲି ଆପଣଙ୍କ ଘରେ କଣ? ସାମ୍ବ ଦଶମୀ ଯେମତି ସାମ୍ବ ଦଶମୀରେ ପୂଜା ହୁଏ ବଢା ବଢା ହୁଏ ଆପଣ କଣ ପଢା ହୁଏ ଶାମ୍ବ ଦଶମୀ ରେ?
ଆଜ୍ଞା ଶାମ୍ବ ଆଜ୍ଞା ମୁଁ ଜାଣିନି ସା କଣ ସାମ୍ବ ଦଶମୀ କଣ।
ଆପଣ ଜାଣିନାହାନ୍ତି ଯୋଉଟା କି ସୂର୍ଯ୍ୟଙ୍କୁ ପୂଜା କରାହୁୁଏ। ଶୁଣନ୍ତୁ ମୁଁ କହୁଚି ଶମ୍ବ ଦଶମୀରେ ସେଇଥିରେ ସୂର୍ଯ୍ୟଙ୍କୁ ପୂଜା କରାହୁଏ ସୂର୍ଯ୍ୟଙ୍କୁ ପୂଜା କରା ହଏ କଣ ଯାହାର ଯୋଉଟା ଥାଏ ମାନେ ଆ ଆପଣଙ୍କର ବଢା ହେଇଥିବ ଯଦି ସେଉ କାହାର ଅଙ୍ଗୁର କାହାର ମି ଠା କାହାର ଦାଣ୍ଡ ଧୂଳି ବବର ର କୋଳି ତାର ସୂର୍ଯ୍ୟ ପାଖରେ ଲଗେଇକି ଭୋଗ ଦେଇକି ତାପରେ ଆପଣ ଖାଇପାରିବେ। ସମସ୍ତ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆମର ଆଜ୍ଞା ଆମର ଆମ୍ବ ଦିଅନ୍ତି। ଆଜ୍ଞା ଆମ୍ବ ଦିଅନ୍ତି ନା କଣ ଆମର ମୁଁ ଯେ ଆଜ୍ଞା ଆମର ଆମ୍ବ ଦିଅନ୍ତି ବୋଧେ।
ଆମ୍ବ ଆମ୍ବ ବି ପୂଜା ହୁଏ, ସେଉ ବି ପୂଜା ହୁଏ, ସବୁ ଫଳମୂଳ ପୂଜା ହୁଏ। ଆଉ ଜଣେ ଦାଣ୍ଡ ଧୂଳି ତାଙ୍କର ବି ଆଉ ମିଠା ମାନେ ସବୁ ପ୍ରକାର ମିଠା ପୂଜା ହୁଏ ଯେମିତି ରସଗୋଲା ଜଲେବି ଛେନାବା। ଏମତି ସବୁ ଯାର ଯୋଉଟା ବଢା ହୁଏ ଆଉ।
ଆଜ୍ଞା।
ଆଉ କଣ କୁହନ୍ତୁ? ଆଉ ଘରେ ସମସ୍ତେ କେମିତି ଅଛନ୍ତି? ହେଲୋ। ହେଲୋ। ହାଲୋ। ହାଲୋ ହାଲୋ ହଁ ମୁ କ ସାର୍ ଘରେ ସମସ୍ତେ କେମିତି ଅଛନ୍ତି ଆପଣଙ୍କର?
ଆଜ୍ଞାଁ ଆମ ଘରେ ସବୁ ବଢିଆ ଅଛନ୍ତି। ଆଉ ଆପଣଙ୍କ ଘରେ?
ହଁ ସାର୍ ତ ଉପଖା ମୋତେ ଭଲ ଅଛନ୍ତି।
ଆପଣଙ୍କ ଜିଲ୍ଲା ଟା କୋଉଠି?
ଆମ ଘର ଯାଜପୁର।
ଆଜ୍ଞା ଆଉ କେବେ କେଉଁଝର ଆସିଚନ୍ତି ନା?
କେଉଁଝର ଆଜ୍ଞା ଆଞା ହଁ କେଉଁଝର ଯାଇଥିଲି ମା ତାରିଣୀଙ୍କ ପୀଠରେ ଯାଇଥିଲି।
ଆଜ୍ଞା ହଁ ଆଜ୍ଞା ସେଟା ତ ଆମ କେଉଁଝର ଜିଲ୍ଲାର ପ୍ରସିଦ୍ଧ।
ପ୍ରସିଦ୍ଧ ମାଉ କେଉ ମା ତାରିଣୀଙ୍କ ପୀଠରେ ଯୋଉ ଭୋଗ ରେମଲ ଡେମ୍ ହଁ ଶୁଣିଚି ରେମଲ ଡେମ୍
ଆଗ୍ୟା
ହେଲ୍ ସେଇଟା।
ଆଜ୍ଞା ହଁ।
ହଁ ହୁଁ ହୁଁ। ଯୋଉ ସେ ଡାମ ପାଖରେ ଅଛି ନା ହଁ ଯୋଉ ଡ୍ୟାମ ପାଖରେ ସି ବିଚ୍ ଅଛି ନା ପାଖାପାଖି।
ଆଜ୍ଞା ନାହିଁ ତ କାହିଁ?
ହଁମ କେଉଁଝର କେଉଁଝର ପିଲା ମାନେ ଏମତି କୁହନ୍ତି କି କି ମାନେ ଆମର ଏଠି ଗୋଟେ ସି ବିଚ ଅଛି। ମାନେ କୁଆଡେ କହିଲେ ଅ ତାରିଣୀ ପୀଠ ଆଡେ। ଆଉ ସାନ ଘାଘରା ଠାରୁ
ଆଜ୍ଞା କାଁ ଆମେ ଜା ଆଜ୍ଞା ଆଜ୍ଞା ହଁ ହଁ ହଁ ହଁ ହଁ ଅଛି ଅଛି। ଆଜ୍ଞା ଆଜ୍ଞା ଗୁଣ୍ଡିଚାଘାଗି ହେଇଥିବ। ଗୁଣ୍ଡିଚାଘାଗି
ଗୁଣ୍ଡିଚାଘାଗି ତ ୱାଟରଫଲ ଟା ନା ମାନେ ଝରଣା ଟା?
ଆଜ୍ଞା ଆଜ୍ଞା ହଁ ଏଇ ଯୋଉ କୁ ସୁନାମଣି ବିଚ ନା କଣ ଗୋଟେ କୁହନ୍ତି।
ଆଜ୍ଞା ଆଜ୍ଞା ସୁନାମଣି ବିଚ।
ଆ ଆଜ୍ଞା ହଁ ଆମେ ରଜରେ ଯାଇଥିଲୁ ବୁଲତେ।
ସୁନା ମଣୀ ମୁଁ ଜାଣିନି ବାକି ସ
ଆଜ୍ଞା ଭୀମ୍ କୁ ପାଖରେ ଆଜ୍ଞା।
ଆଉ କେବେ ଆ--ଚନ୍ତି ଭୀମ୍ କୁ?
ଆଜ୍ଞା ସାର୍ ନିହାତି, ଯିବୁ ଆଉ।
ଆଜ୍ଞା କେବେ ଆସନ୍ତୁ, ବୁଲା ବୁଲି କରି ଯାଆନ୍ତୁ, ଆପଣଙ୍କ ପ---ବାର୍ କୁ ନେଇକି ସବୁ।
ଆଜ୍ଞା।
ମାନେ ମହାବିନାକ୍ ଓପୁରୁକୁ ପୁରା ଯିଏ, ପାହାଡ଼ ଉପୁରୁକୁ ବଣ ଦୁର୍ଗା ମା ପୂଜା ପାଉଚନ୍ତି ସେଠି।
ଆଜ୍ଞା।
ବନ ଦୁର୍ଗା ଅଛି। ଆଉ ମହାବିନା ସବୁଠୁ ଦେଖିବା--ପାଇବେ କି, ହାତୀରେ ଆଜ୍ଞା କୁହନ୍ତୁ।
ଆଜ୍ଞା, ଥରେ ମୁଁ ଯାଇଥିଲି ମହାବିନାୟକ ଆଜ୍ଞା ଯଉ ମାଙ୍କଡ଼ କାମୁଡ଼ି ଦେଲା ହାତୁକୁ।
ହଁ ତ ବହୁତୁ ହଇରାଣ କରନ୍ତି ମାଙ୍କଡ଼ ମାନେ।
ଆଜ୍ଞା, ପ୍ରବଳ ମାଙ୍କଡ଼ ଆଜ୍ଞା ହେଟି। ଆଜ୍ଞା ସେ ସେଇ ଦିନ୍‌ ଠାରୁ ମୁଁ ଆଉ ଯଉଠି ମାଙ୍କଡ଼ ଅଛନ୍ତି, ମୁଁ ସେ ଜାଗାକୁ ଆଉ ଯାଉନି।
ଆଜ୍ଞା।